କା
ସ୍କାରେ
କଣ କରୁଛନ୍
ଏ ବସିୁଛୁ ଆଉ
ଖାଇଲେ
ହଁ ମ ସାଢେ ଚାରିଟା ହେଲାଣି ଖାଇବା ପିଇବା ସରିଗଲାଣି ଆଉ
କଣ ସବୁ ରୁଷେଇ ଆଜି କରିଥିଲେ?
ରୋଷେଇ ଆଜିି ଭାତ ଡାଲମା ଖଟା ଆଉ ଶନ୍ତ ଆଉ ପୋଟଳ କଟା ଭଜା ଏଇଆକୁ ସବୁ ହେଇଥିଲା ଆଉ।
ଆକେ ଆଉ ଆପଣଙ୍କ ଆଡେ ପାଗ କେମିତି ଅଛି? ହଁ
ପାଗ ଏଇ ବର୍ଷା ପାଗ ଟିକେ ହେଇଥିଲା ଭାବିଲି ବୋଧେ ବର୍ଷା ହବ ଦେଖ ଦେଖିଲାକୁ ବର୍ଷା ହେଲା ନାହିଁ।
ବର୍ଷା ଉଠଉଥିଲା ଆପଣଙ୍କ ଆଡେ ନାଇ ହ
ଆଜ୍ଞା ବର୍ଷା ଉଠେଇଥିଲା ମୁଁ ଭାବିଲି ବର୍ଷା ହବ ବୋଧେ କାହିଁ ସେମିତି ତ ପାଗ କରି ରହିଛି ବର୍ଷା ବର୍ଷା କିଛି ହେଲାନି।
ଉଁ ଦିତ ଆପଣଙ୍କର ଯୋଉ ସେ ଇଏ ସିଜିନ୍ ବର୍ଷା ନା ସେ ସେମିତି ଉଠେଇକି ରହିଥିବ କେତେବେଳେ ଏରେ ଢାଳି ଦେଇଯିବ ଆପଣ ଜାଣିପାରିବେ
ହଁ କହି ହେବନି
ହୁଁ ହଁ ଆପଣଙ୍କ ପୁଅ।
ପୁଅ ଏଇ ଚାର ଟିକେ ଟିଉସନ ରୁହେ ଚାରିଟା ବେଳେ।
ଆଉ ସେ ଟ୍ୟୁସନ୍ କରୁଛି ଆଉ।
ଟିଉସନ ହଉଚି ନାଇ।
ହିଁ ପା
ଘରକୁ ବୋଧେ ଦି ଦିଟା ପାଞ୍ଚଟା ଡକାନ୍ତୁ ନି।
ଘରକୁ ନାହିଁ ସେ ଆମର ଏ ଘର ପାଖକୁ ଯାଏ ଆଉ।
ଆଉ କଣ କହ।
ପୁଅ କୋଉ କ୍ଲାସ ରେ ପଢିଲାଣି।
ପୁଅ ର ଏଇ କ୍ଲାସ ଥ୍ରି।
ଆଜି କଣ ସବୁ ରୋସେଇ କରିଥିଲେ।
ରୋସେଇ ଆଜି କହିଲି ପରା ଭାତ ଡାଲମା ହେରିକା ସବୁ ହେଇଥିଲା ଆଉ।
ଓ ହୋ
ଆଉ ଆପଣଙ୍କ ଗାଁରେ ଏବେ ତ ବାହାଘର ବହୁତ ସିଜିନ ଚାଲିଛି। ବାହାଘର ସିଆଡେ ହଉଛି ନା ନାଇଁ?
ବାହାଘର ଆମର କାଲି ଜଣେ ଥିଲା ଦାଦ ଉଁ ବଡବାପା ଝିଅଙ୍କର।
ଆଜ୍ଞା।
ଥିଲା କାଲି ତାଙ୍କର ମନ୍ଦିର ବାହାଘର କଲେ ତ ଦିନରେ ସରିଗଲା।
ହଁ।
ଯେମିତି ରୀତିନୀତିରେ ଆମର ଓଡ଼ିଆ ଘର ପରମ୍ପରା ହିସାବରେ ଆମର ବାହାଘର ଯେମିତି କରାଯାଏ
ହଁ ହଁ।
ତାଙ୍କର ସେମିତି ଆୟୋଜନ କରି ମନ୍ଦିରର ବାହାଘର ସରିଲା। ତାପରେ ବର ଘର ପକ୍ଷ ଆମର କନ୍ୟା ଘର ପକ୍ଷ। ଆପଣଙ୍କର ସବୁ ଖାଇକି ସନ୍ଧ୍ୟା ବରକନ୍ୟା ବିଦାୟ ନଉ ନଉ ସନ୍ଧ୍ୟା ଛଅଟା ହେଇଗଲା। ଆଉ ଯେହେତୁ ତାଙ୍କର ଭଉଣୀ ଜଣେ ତାଙ୍କର ହସ୍ତଗନ୍ତି ଫେଟେଇବାର ଥିଲା ତାଙ୍କର ଏକ୍ଜାମ ଥିବାରୁ ସେ ଆ ସିଲେନି ଆଉ ମତେ ହସ୍ତ ଘାଣ୍ଟି ଫେଟିବାକୁ କହିଲେ ମୁଁ ଫେଟେଇି ଆଉ
ଆଜ୍ଞା ଯାହା ହଉ କିଛି ଲାଭ କରିଦେଇଛନ୍ତି ଆଉ
ଆଜ୍ଞା। ମୁଁ କିଛି ଆପଣଙ୍କ ତରଫରୁ ମୁଁ କିଛି ଡିମାଣ୍ଡ କଲିନି ମୁଁ କହିଲିନି କି ସବତି। ସିଏ ତାଙ୍କର ଯାହା ମନ ମୁତାବକ ଆଗେ ଦେଲେ ତାଙ୍କର ହଜାର ଟଙ୍କା।
ଆଜ୍ଞା।
ପୁଣି କହିଲେ ଆଉ କିଛି ଦରକାର ମୁଁ କିଛି ତ ମୁଁ କହିଲ ନାହିଁ ମୁଁ ନାଇଁ କହିଛନ୍ତି ତାଙ୍କୁ ତାଙ୍କର ମନ ମୁତାବକ ଆଣିକି ପାଞ୍ଚଶହ ଟଙ୍କା ଦେଲେ।
ଆଜ୍ଞା।
ଆଜ୍ଞା।
ଆଉ ଏଇ କଥା ନାଇଁ କହିଲେ ତାଙ୍କ ଘର ଲୋକ କିଛି କହିଲେନି କି ମାନେ କଣ ଆଉ ମାଗିଲେନି
ନାଇଁ ନାଇଁ ସେମାନେ ବି କିଛି କହିଲେନି ବେଶି ୟାଙ୍କର ଡିମାଣ୍ଡ ପତ୍ର ବେଶୀ କିଛି ଦେଇନା ଇଁ ସେଥିପାଇଁ ବେଶୀ କିଛି କହିଲେନି।
ଆଜ୍ଞା ଆଚ୍ଛା ହଁ ଡିମାଣ୍ଡ ତ ଆଜିକାଲି ଆଉ ନାହିଁ।
ନାଁ।
ଡିମାଣ୍ଡ ନାହିଁ ଯାହା ଖୁସିରେ ଦେଇଥିବେ ଆଉ।
ଆଜ୍ଞା ତାଙ୍କର ଯାହା ଖୁସିରେ ଝିଅ ଘର ଦେଇଚନ୍ତି ଆଉ।
ଆଜ୍ଞା ଆଉ ଫରେ କନ୍ୟା ଘରକୁ ଫରେ ଯିବେ।
କନ୍ୟା ଘରକୁ ଆମର ରବିବାର ଦିନ ଅଛି ଚତୁର୍ଥୀ।
ଆଜ୍ଞା।
କନ୍ୟାର ଭଉଣୀ ମାନେ ସମସ୍ତେ ସେମାନେ ଆସିକି ବାହାଘର ସରିଲା ପରେ ତାଙ୍କର ବର ଯିଏ ହେବେ କହିଲେ ରବିବାର ଦିନ ଆମ ଘରକୁ ସମସ୍ତେ ଯିବ ବୁଲିବାକୁ। ବହୁତ ଖୁସି ଲାଗିଲା ଭଲ ମିଳାପି ଲୋକମାନେ।
ଆଜ୍ଞା।
ଆଜିକା ଯୁଗର ଲୋ ଲୋକମାନେ ଉଁ ମାନେ କିଛି ନ ପାଇଲା କତିରୁ ଯେମିତି ବିହେବ୍ କରନ୍ତିୁ କିନ୍ତୁ ତାଙ୍କର ସେ ସବୁ ନାହିଁ।
ଆଜ୍ଞା ଆ ଲୋକ ସବୁ ଆ ଆଜି କାଲି ସବୁ ଗର୍ବ ମନରେ ହେଇଯାଉଛି ଲୋକଙ୍କର। ସେଇଥିପାଇଁ ଟିକେ ଆଉ ଲୋକଙ୍କ ସହିତ ଲୋକଙ୍କର ଭଲ ସମ୍ପ
ଆଜ୍ଞା ସିଏ ସେମିତି ଲୋକ ନୁହନ୍ତି ସେ ବହୁତ ଭଲ ଲୋକ। ଆମେ ବି ଆଶା କରୁଛୁ କି ଯେ ଆମ ଝିଅଟି ସେଠି ଭଲରେ ରହିବ ବୋଲି।
ସେମାନେ ଫେରେ ଆସିବେ ବୁଲିବା ପାଇଁ ତ ଫେରେ ଘରକୁ ଆଉ।
ସେମାନେ ତାଙ୍କର ଅଷ୍ଟମଙ୍ଗଳାକୁ ଆସିବେ ନା ଆଉ ଆମର ଓଡିଆ ଆଜ୍ଞା?
ମୁକହିଲି ଲେଉଟାଣି ଆସନ୍ତି ଆମର।
ଆଜ୍ଞା ଆମ ଓଡିଆ ଘର ପରମ୍ପରା ହିସାବରେ ଆଠ ଦିନ ପରେ ଅଷ୍ଟମଙ୍ଗୁଳା ବୋଲି କୁହାଯାଏ ପୁଣି କେତେ ଆଡେ ଏଇ ଅଷ୍ଟ ମଙ୍ଗୁଳାକୁ କଣ କେତେ ନାହା ନୁହନ୍ତି ସବୁ। ଆମେ ଆମ ଆଡେ ଅଷ୍ଟମଙ୍ଗଳା କୁହାଯାଏ।
ଆଉ ତାଙ୍କ ପରିବାରର ସବୁ ଲୋକ ଯାଇଥିଲେ।
କାହାର ଝିଅ ଘର ନା ପୁଅଙ୍କର?
ପରିବାର ସମସ୍ତେ ଯାଇଥିବେ ତ?
ଆଜ୍ଞା ଆଜ୍ଞା ଝିଅ ଘର ପରିବାରରେ ସମସ୍ତେ ଯାଇଥିଲେ ତାଙ୍କର ଜଣେ ଖୁୁଡି ହେବେ ଆଉ ବଡ ମା ଜଣେ ହେବେ ଆଉ ଜଣେ ଭଉଣୀ ହେବେ ସେମାନେ ତାଙ୍କର କଣ ପାଇଁ ଗଲେନି ଏଟା ଖିଲେ ମାନେ ଯେତେ କହିଲେ ନାଇଁ ଆମେ ଯିବୁନଙ ତାଙ୍କର ଗଲେନି କଣ ଅସୁବିଧା ହେଲା ତାଙ୍କର କେଯା
ଆ ହେଇଥିବ ଆଉ।
ଆଜ୍ଞା ଦି।
ହଁ।
କଣ ତାଙ୍କର ଅସୁବିଧା ହେଲା ଗଲେନି ଆଉ।
ସାଇ ପଡିଶା ସବୁ ଯାଇଥିବେ ଆଉ।
ଆଜ୍ଞା ଆଜ୍ଞା ସମସ୍ତେ ଯାଇଥିଲେ।
ଆଉ କେତେଟା ଗାଡି କଣ ଯାଇଥିଲା? ବସିକି ଗ
ଗାଡ଼ି ନାଇଁ ଗାଡି କରିବା ବି କିଛି ଆବଶ୍ୟକ ନାହିଁ ଆମର ଯୋଉ ଅଛି ଯୋଉ ମଣ୍ଡପ ଆମର ମନ୍ଦିର ରାଜି
ବହୁତ ପାଖରେ ଗୋଟେ ଗାଡି କରିଥିଲେ ବୋଲର କରିଥିଲେ କନିଆ ବସିକି ଗଲା
ଓହୋ।
ସେଇଥିରେ ପ୍ରାୟ ଆମେ ପଳେଇଥିଲୁ। ହଁ ଆଉ ଥରେ ଗୋଟେ ଆଜ୍ଞା
ମୁଁ ବହୁତ କମ ଲୋକ ଯାଇଥିବେ ବୋଧେ ଆଉ।
ହଁ କମ ଲୋକ ଗାଁ ଲୋକ ତଥାପି ଯାଇଥିଲେ ପଚାଶ ଭଳିଆ ହେବେ
ଓ ଆଉ ସେଠି ଖାଇବା ସବୁ କଣ ହେଇଥିଲା?
ଖାଇବାକୁ ଆପଣଙ୍କର ସବୁ ମନ୍ଦିରରେ ନା ସବୁ ସାଧା ଉପରେ ଆଉ। ଆପଣଙ୍କର ଭାତ, ଡାଲି ଆଉ ମିକ୍ସଚର ପନିର ଆଉ ପୋଟଳ ରସା ଆପଣଙ୍କର ଚିପ୍ସ ଗୋଟେ ଖଟା, ଖିରି ଏଇ ସବୁ ଆଉ
ଆଉ ଆଉ ସେ ପିଲା ତ ବ୍ୟବସାୟ କରୁଚି ସେ ତ ତାର ଅ କଣ ନାଇଁ କଣ କରୁଚି
ହଁ ସେ ଦୋକାନ ଲୁଗା ଦୋକାନରେ ରହୁଛନ୍ତି ଆଉ
ଓହୋ ଆଉ ସିଏ ତ ତାଙ୍କର ବାହାଘର ସରିଲା ପରେ ପୁଣି ନିଜ କାର୍ଯ୍ୟରେ ଯୋଗ ଦେବେ ଆଉ।
ଆଜ୍ଞା
ଆ ତା ମୁଁ କହିଲି ତାଙ୍କର ମ୍ୟାରେଜ ସରିଲା ପରେ ସେତେଳେ ଯାଇକି ନିଜ କାର୍ଯ୍ୟରେ ଯୋଗଦେବେ ଆଉ।
ଆଉ
ଘର ଫ୍ୟାମିଲି ତ ଛୋଟ ଫ୍ୟାମିଲି ଯାହା ନଣନ୍ଦ ମାନେ ଅଛନ୍ତି ତିନି ଚାରି ଜଣ।
ଆଜ୍ଞା।
ଆଉ ସେମାନେ ସବୁ ପଳେଇବେ ମା ତମେତ ଶାଶୁ ଆଉ କୁହ ଆଉ ଆଉ ତମ କଣ ବଡ଼ଭଉଣୀ ଯିଏ ସେ ନାହାନ୍ତି ଆଉ ତାଙ୍କର ଦିଇଟା ଝିଅ ଅଛନ୍ତି
ଆଜ୍ଞା ଆ ଯା ହଉ ବାହାଘର ବୁଲାବୁଲି କରି ଆସିଲେ ଆଉ।
ଆ କଣ ଆଜ୍ଞା
ଝିଅ ସେଠୁ ଫୋନ ଫାନ କରିଥିଲା ନା ତାର ସବୁ ଭଲ?
ଆଜ୍ଞା ଆଜ୍ଞା ଝିଅ ଆଜି ସକାଳେ ଫୋନ କରିଥିଲା, ଆମ ବଡ ସିଏ ତାଙ୍କ କ୍ଲାସମେଟ ତ।
ଓହ।
କଣ କରିଥିଲା ମୁଁ ସିଏ ନଥିଲା ଗାଧେଇ ପଳେଇ ଯାଇଥିଲା ମୁ କଲଟା ରିସିଭ୍ କରିଥିଲି କହିଲା ଆଉ କଣ କରୁଥିଲୁ, କହିଲି ନା ସିଏ ନାହିଁ ଯାଇଚି ଗାଧୋଇବା ପାଇଁ ମୋ ସହିତ କଥା ହେଲା ମୁଁ କହି ଆଉ ତା ଦେହ ଟିକେ ଅସୁସ୍ଥ ହେଇଯାଇଥିଲା। ବାହାଘର ଟାଇମ ରେ ଟିକେ ବୁଲିକି ସମସ୍ତଙ୍କ ଘରେ ଖାଇ ଦେଇେଇଥିଲା ତ ପେଟଟା କଣ ଗଣ୍ଡଗୋଳ ହେଇଯାଇଛି କାଲି ତ ବାହାଘର ସାରା ବସି ପାରୁନଥାଏ
ବାହାଘର ମଝିରେ ଫେର କଣ ଗଲେ?
ଆଜ୍ଞା
ବାହାଘର ମଝିରେ ଫେର କଣ ବାଥରୁମ ଗଲେ କି?
ନାଇଁ ନାଇଁ ସେ ତାଙ୍କୁ କିଛି ପାଣି ଫାଣି ପିଆଇଲିନି ଓ ଆର ଏସ ପାଣି ପିଇକି ଧରି ଧରିକି ବସେଇକି ବାହାଘର ଟା ସାରିଦଲେ।
ଆଜ୍ଞା।
ତାହା ପରେ ଯାଇକି ତାଙ୍କ ଘରେ ଯାଇକି ଟିକେ ଦେହ ସୁସ୍ଥ ହେଇଛି ପୁଣି ଶୋଇକି ରହିଛି। ତାକୁ ସକାଳୁ ଆଜି ଛାଡିଲୁ ମେଡିକାଲ ଆମର ଅଛି ସେ ଯୋଉ ମେଡ଼ିକାଲ ଅଛି
ଆଜ୍ଞା।
ତାକୁ ସେଇଠି ଆଣିକି ଦେଖେଇକି ଟ୍ରୀଟମେଣ୍ଟ କରିକି ମେଡ଼ିସିନ ଫେଡ଼ିସିନ୍ ନେଇକି ଯାଇଚନ୍ତି।
ଓହୋ ଆଜି ତାହେଲେ ନେଇକି ଆସିଥିଲେ?
ଆଜ୍ଞା।
ହଉ ଆଉ ଦେହ ଅସୁସ୍ଥ ଆଉ ତାଙ୍କର ଯଦି ଏମିତି ବାରମ୍ବାର ଝାଡା ହଉଚି ନ ହେଲେ ଝାଡା ନେଇକି କି ପରୀକ୍ଷା କରିଦଉନାହାନ୍ତି?
ହଁ ସେଇଟା ଝାଡା ଟା ପରୀକ୍ଷା କଲେ ଜଣା ପଡିଯାଆନ୍ତା କଣ ହେଇଛି କଣ ନାହିଁ।
ଏଇ ସବୁ ବାହାଘର ଟାଇମ ରେ ସବୁ ଗାଁରେ ଡାକି ଖାଇବା ପିଇବା ସବୁ ଦେଇଥିବେ
ହଁ ହଁ ସେ ନାଇଁ ସେ ଟିକେ କଣ କହିଲ ସିଏ ଆପଣଙ୍କର ଟିକେ ଆଇଁଷ ଭାଇଁଷ ବହୁତ ଦିନ ହେଲାଣି ଛାଡି ଦେଇଥିଲା
ଓ ହୋ ହୋ।
ଯେହେତୁ ବାହାଘରଟେ ଲୋକ ଆଉ ଡାକିକି ସାଧା ଖାଇବାକୁ କି ଇଆଡୁ ସିଆଡୁ ଦେବେନି ତ ଲୋକମାନେ ଆଇଁଷ ଖାଇବାକୁ ଦେବେ ଇଏ ଯାଇକି ଯେହେତୁ ଆଇଁଷ ଗୁଡା ଖାଇଛି ସେଇଗୁଡିକ ତା ଦେହରେ ଆଉ ଯାଇନି
ଓ ହୋ ହୋ ହଠାତ୍ କି ଅଳ୍ପ ଅଳ୍ପ ଖାଇବା କଥା।
ଆଜ୍ଞା ଦେହରେ ଯାଇନି ଯେହେତୁ ଏମିତି ଇନଫେକ୍ସନ ପରି ହେଇଯାଇଛି ପେଟ ଭିତରେ ଆଉ
ମେଡିକାଲ ଦେଖେଇଲେ ହେଇଯିବ ଧୀରେ ଧୀରେ ଖାଇଲେ ଅଭ୍ୟାସ ହେଇଯିବ।
ଫାଷ୍ଟ ମେରେଜ ହବାକୁ ଥିଲା ମେଡିସିନ ଆଣିକି ଖାଇଥିଲେ ହଉ ମ୍ୟାଡ଼ାମ ଆପଣ ଟିକେ ରଖନ୍ତୁ ଆଉ ମୁଁ ଟିକେ ସିଏ ସିଆଡେ ପୁଅ ଆମ ପୁଅ ଡାକିଲାଣି ଆପଣଙ୍କୁ ଫ୍ରି ହେଇ କଲ୍ କରିବି।
ଆଜ୍ଞା ଆଜ୍ଞା।
ରଖୁଛି ନମସ୍କାର।
ହଁ।